ହଁ
ହାଲୋ।
ହଁ ସାଙ୍ଗ କଣ କରୁଛ।
ହାଲୋ।
ହଁ ମୁଁ କହିଲି ସାଙ୍ଗ କଣ କରୁଛ ଏବେ?
ଏଇଠି ବସିଚି ଘରେ କଣ କରିବା।
ଆଉ ସିଆଡେ କେମିତି ଖରା ହୋଉଚି?
ଖରା ହୋଉଚି ସବୁବେଳେ ଖରା।
ହଁ ବା ଏତେ ଯୋରେ ଗରମ ଲାଗୁଚି କଣ କରିବା?
ତମ ଆଡେ ବର୍ଷା ହୋଉନି କି?
ନାବା ଖରା ହୋଉଚି ଯେ ଏତେ ଖରା ହୋଉଚି ଘରୁ ବାହାରି ହଉନି ଟିକେ ଯୋଉ ଦିନଟା ଦରକାର ହେଲେ ବଜାରରୁ ବି ଯାଇକି ଆଣି ହୋଉନି ଏ ମାନେ ଖରା ବର୍ଷା ଉଠଉଚି ଚାରିଟା ବେଳେ ହେଲେ ବ ର୍ଷା ହଉନି ଖାଲି ମେଘୁଆ ପାଗ କରିକି ରହୁଚି। ଟିକେ କାଉଁଳିଆ ପାଗ କରିଦୋଉଚି। ବା ପବନ ଜୋରେ ହୋଉଚି ଆଉ ଖାଲି ବିଜୁଳି ମାରୁଚି ଏମିତି ହୋଉଚି ହେଲେ ହୋଉନି ବର୍ଷା ହୋଉନି ଆଉ ଦିନ ସାରା ତ ଏତେ ଖରା ହୋଉଚି ଯେ ଘରୁ ବି ବାହାରି ହୋଉନି ନା ଘରେ ଟିକେ ଶାନ୍ତିରେ ମଣିଷ ବସି ପାରୁଚି ନା ବାହାରେ ନା ପବନ ଟିକେ ବି ହୋଉନି ବାହରେ ସେ ସଞ୍ଜ ହେଲାବେ ଟିକେ ବାହାରେ ବୁଲାବୁଲି କରୁଚୁ ଆଉ
ବୋହୁତ ଖରା ହୋଉଚି।
ସିଆଡେ ବ
ଟୋଟାଲି ବର୍ଷା ହୋଉନି ନା ଦି ମାସ ହେଲାଣି ବ
ହୁଁ ଆଉ କଣ ଖାଇଚ କଣ?
ପଖାଳ ଖରା ଯେମିତି ହୋଉଚି ଗରମ କିଏ ଖାଇବ ପଖାଳ ଖାଉଚି ପଖାଳ ଖାଇବାରେ ଆଜି ହେଉଥିଲା ଶାଗ ଖରଡ଼ା ବଡି ଭଜା ଆଉ ଆଳୁ ଭର୍ତା ଭେଣ୍ଡି ଆଳୁ ଭଜା। ଆଉ ତା ସାଙ୍ଗରେ ଆମ୍ବ ଫାମ୍ବ ଆଉ ଆଚାର ଏମତି ଆଉ
ଭଲ ଆଉ ଆଉ ସାଙ୍ଗ ଆଗକୁ ତ ଦଶହରା ଆଉଚି ଆଉ କେମିତି କଣ ହୋଉଚି ଦଶହରା ତମ ଆଡେ?
ଦଶହରା ଆମ ଆଡେ ସେମିତି ତମ ଆଡେ ଭଲ ହୁଏ କି?
ହଁ ଆମ ଆଡେ ତ ବହୁତ ଭଲ ବଢିଆ ବାଗ ରେ ହୁଏ।
ଆମ ଆଡେ ଦଶହରା ଟା ହୁଏ ଟିକେ କମ ଆମର ଟିକେ ଲକ୍ଷ୍ମୀ ପୂଜା ଟା ବେଶୀ ହୁଏ, ଦଶହରା ବିଷୟରେ ଜାଣିଚି ଆଉ ଏମତି ଅଳ୍ପକିଆଉ।
ହୁଁ ହୁଁ।
ଦଶହରାରେ ଆମର କଣ ହୁଏ। କହିଲେ ଆମର ଯୋଉ ବଢେଇ ଧୋବା ଆଉ କଣ ବାରିକ ଏମାନଙ୍କର ଗୋଟେ ପୂଜା ହୁଏନି କି ଘରେ। ଓ ମାନେ ବଢେଇ ମାନଙ୍କର ଯେମିତିକି ହତିଆର ସଜ ବସେଇବେ ସେ ଯୋଉ ତାଙ୍କର କାମ କରନ୍ତି ଯୋଉଥିରେ ସବୁ ସେଇଟା ହୋଉଚି ଛଅ ଦିନଠୁ ବସିବ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଏମିତି ବସିବ ଦଶମୀ ଦିନ ଉଠିବ ଏଇଟା ଜାଣିଚ ଏଟା ଆ ଘରେ ହୁଏ ବୋଲି ମୁଁ ଜାଣିଚି ଆଉ ତ ହୁଏ ପୂଜା ହୁଏ ଯୋଉଠି ମୂର୍ତ୍ତି ତିଆରି ହେଇଥିବ ମାଇକ ଫାଇକ ବାଜୁଥିବ ଛୁଆଙ୍କର ଡ୍ରେସ ଫେସ ହୁଏ ସେମିତି ଯାଉ ଗୋଟେ ପିଠା ହୁଏ ବି ଦଶହରାରେ ସେ ଯୋଉ ପୂଜା ଉଠେଇବା ପାଇଁ ଗୋଟେ ଆରିସା ପିଠା ତିଆରି ହୁଏ ଆମର। ଏମିତି ଆଉ। ତମର କେମତି ହୁଏ?
ଆମର କିନ୍ତୁ ଅଲଗା ହୁଏ ଆମର ପ୍ରଥମେ ମା ଦୁର୍ଗାଙ୍କ ପୂଜା ଲାଗି ରହେ ନଅ ଦିନି ନଅ ଦିନି। ନଅ ଦିନି ଯୋଉଟା ସେ ନବମୀ କୁହନ୍ତି ପୁରା ଯୋଉଦିନ ଦଶ ଦିନ ସେ ଦିନ ବିଜୟା ଦଶମୀ କୁହନ୍ତି ସେଇ ଦଶମୀ ଦିନ ସେଇଦିନ ଦଶମୀ ଦିନ ଆମର ରାବଣ ପୋଡି ହୁଏ ଏଠି ଆଉ ଯେତିକି ଦିନ ବି ମା ପୂଜା ପାଆନ୍ତି ଆମର ସେଦିନ ସମସ୍ତ ସକାଳୁ ଗଧେଇ ସାରିକି ଯାଇକି ମା କୁ ଦର୍ଶନ କରିକି ଭୋଗ ଲଗେଇକି ସେଠି ପ୍ରସାଦ ପାଇକି ଆସନ୍ତି ଆଉ ତାପରେ ଯୋଉ ଦୁର୍ଗା ଅଷ୍ଟମୀ ଯୋଉ ସେଦିନ ଯୋଉମାନଙ୍କର ଗୋଟେ ଲେଖା ପୁଅ ହେଇଛନ୍ତି ଯାହାବି ଆଗରୁ ଯାହାବି ଚଳି ଆସୁଛି। ରୂପ ସେ ଦୁର୍ଗା ପୂଜା କରନ୍ତି ନିଜ ପୁଅ ପାଇଁ। ଆଉ ସେଇଟା ମୁଁ ଜାଣିଚି। ଆଉ କିନ୍ତୁ ଆମର କିନ୍ତୁ ସେଇ ଯୋଉ ଦଶହରା ହୁଏ। ତାପରେ ଆମର ସେ ଘରେ ବି ପିଠାପଣା କରାହୁଏ। ଆଉ ସମସ୍ତଙ୍କ ପାଇଁ ବି ଡ୍ରେସ ଆସେ। ଆଉ ଆମେ ଯାଉ ଠାକୁରଙ୍କୁ ଦର୍ଶନ କରୁ ସେଠା ଏ ମେଳା ବଡ ଆକାରରେ ମେଳା ପଡିଥାଏ। ଛୁଆଙ୍କର ଦୋଳି ପଡିଥାଏ। ଖେଳଣା ଜିନିଷ ବଡ ଲୋକଙ୍କର ବି ସେମିତି ସବୁ ପ୍ରକାର ବିଭିନ୍ନ ପ୍ରକାରର ପଡିଥାଏ ଦୋକାନ। ଆଉ ଟେକ୍ସନାରି ଦୋକାନଠୁ ଆରମ୍ଭ କରି କି ଯୋଉ ପ୍ଲାଷ୍ଟିକ ଜିନିଷ ହରେକମାଲ ଜିନିଷ ବହୁତ ପଡ଼ି ଥାଏ ଯେମିତି ସମସ୍ତେ ଆଣିବେ ସେଠି ଯା ସେଠି
ମୀନା ବଜାର ଭଳିଆ ଆଉ।
ଆଉ ତାପରେ ସେଠି ବି ବହୁତ ଫାଷ୍ଟ ଫୁଡ ଦୋକାନ ପଡିଥାଏ ଖାଇବା ଦୋକାନ ଜଳଖିଆ ଦୋକାନ ଗୁପଚୁପ ଚାଟେ ଆ ଦୋସା ଏଭଳିଆ ଦୋକାନ ପଡି ତାପରେ ଆମେ ଠାକୁର ଦର୍ଶନ କରିକି ସେଇଠୁ ପୁରା ଯଉ ସେଠୁ ଯାହା କିଣିବା କଥା କିଣୁ କିଣି ସାରିକି ଯାଇକି ପୁଣି କୋଉ ଦୋକାନରେ କଣ ଗୁପଚପ ହଉ କି ଚାଟ ହଉ ଖାଇସାରୁ ଖାଇକି ତାପରେ ରାବଣ ପୋଡି ଆମର ସେଇ ଦିନ ବି ହୁଏ ଯେ ଯାଇକି ରାବଣ ପୋଡି ଦେଖୁ ଆଉ ରାବଣ ପୋଡି ଦେଖି ସାରିଲା ପରେ ତାପରେ ଯୋଉ ଠାକୁରଙ୍କୁ ସେଦିନ ଯାହା ହେଲେ ଯୋଉ କଣ ଭସାଣି କରିକି ପକେଇଦେବେ ନା ବିସର୍ଜନ। ତାପରେ ସବୁ ତାଙ୍କର ମାନ ମାନେ କଣ? ସବୁ ସାହିରେ ଜଣେ ଜଣେ ମାନେ ଜଣେ ଜଣେ ମାଙ୍କର ମୃତ୍ତି ମୁଁ ଯୋଉ ମୃତ କରିଥିବେ ତାଙ୍କ ମାନେ ସବୁ ସାହିର ଆମେ ସେମିତି ସେ ଡିଜେ ଆଣିଥିବେ କି ଯାହାର ଯୋଉ ପ୍ରକାର ଆମର ବଳଦକୁ ପୁରା ସଜେଇକି ତା ଶିଂଙ୍ଗ କରିକି ତାପରେ ପୁନ ତା ଦେହରେ ଚିତ୍ର କରିକି ତାକୁ ମାନେ ସବୁ ସାହିରେ ତାପରେ ସେ ବଳଦକୁ ବୁଲେଇକି ନିଅନ୍ତି ବାଜା ବଜେଇକି ତାପରେ ନାଚ ଗୀତ ବି ହୁଏ। ଭଜନ କୀର୍ତ୍ତନ ବି ହୁଏ ସବୁ ଡିଜେ ବାଜେ ସବୁ ଗୋଟେ ଗୋଟେ ସାହି ଏମିତି ଯିବେ ତାପରେ ସବୁଥିରେ ଡିଜେ ମାନେ ବାଜିକି ନାଚ ଗୀତରେ କରିକି ଯିବେ ସେଇଟା ଦେଖିବା ପାଇଁ ବହୁତ ଭଲ ଲାଗେ ଆଉ ରାବଣ ପୋଡି ସେମତି ବହୁତ ଭଲ ଲା ହେଲେ ଏତେ ଲୋକ ଭିଡ ହେଇଯାଆନ୍ତି ଯେ ତ ଆମ ଗାଁ ରେ ହଉଛି ପାଖ ଗାଁ ରେ ହଉନି। ସବୁ ଆଡୁ ଲୋକ ଆସିକି ଦେଖନ୍ତି ବହୁତ ଭିଡ ହୁଏ ପୋଲିସ କର୍ମଚା ଚାହିଁକି ବି ଆମର ମାନେ ଆଣିକି ଯୋଗେଇ ଦେଇଥାନ୍ତି ଏଇ ଯୋଉ ଦଳା ଚକଟାରେ ବହୁତ ଲୋକଙ୍କର ଜୀଵ ବନ ଚାଲିଯିବ ନା, ତାପରେ ଛୋଟ ଛୁଆ ନେଇକି ବି ଯାଇଥିବେ ସେ ସେଥିପାଇଁ ପୋଲିସ ଜଗିକି ରୁହନ୍ତି ଲାଇନ୍ କ ଯାଇକି ଜଣ ଜଣେ ଯାଇକି ମାନେ ସେଠି ଯୋଉ ବଡ ପଡିଆ ଅଛି ସେଇଠି ବାଉଁଶ ଦିଆ ଯାଇଥିବ, ସେ ବାଉଁଶ ଭିତରେ ସମସ୍ତେ ଜଣ ଜଣକେ ଯାଇକି ଲାଇନ୍ ହେଇକି ଠିଆ ହେଇକି ଦେଖିବେ ରାବଣ ପୋଡି ।ତାପରେ ମାଆଙ୍କୁ ବି ଦର୍ଶନ କଲା ବେଳକୁ ସେମିତି ଲାଇନ୍ ହେଇକି ଯାଇକି ଦର୍ଶନ କରିବେ ପ୍ରସାଦ ପାଇବେ। ଏଇଭଳିଆ ଭଲ ଭାବରେ କରା ହୁଏ ଆଉ।
ହୁଁ ଆମର କଣ କହିଲ ଟିକେ ଦଶହରା ଟିକେ କମ୍ ହୁଏ ତ ଆମ ପଟେ ମୁଁ ସେତେ ଜାଣିନି। ଖାଲି ଆମ ଘର ଦୁର୍ଗା ପୂଜା ହୁଏ ସେଟା ଜାଣିଚି ଆମ ଦଶରାଟା ଟିକେ ହୁଏନି, ମୋତେ ସେଇଟା କହିଲ ବହୁତ ବଢିଆ ଲାଗିଲା ଆଉ କଣ କଣ ଜାଣିଚ ଟିକେ ମୋତେ ପୁରା କୁହ? ମୁଁ ଜାଣିନି କିଛି ଦଶରା ବିଷୟରେ, ଆମେ ଖାଲି ମୋବାଇଲ୍ ଟିଭିରେ ଯାହା ଦେଖୁ ଏତିକି। ଆମ ଗାଁରେ କଣ କହିଲ ଗଜ ଲ କ୍ଷ୍ମୀ ପୂଜା ତା ବେଶି ହୁଏ ତ ସେ ନାଇଁ ଦଶରାଟା ହୁଏନି। ସେଥିଲାଗି ଏତେ ମାନେ ଜାଣିନି ସେ ବିଷୟରେ ମୋତେ ଆଉ ଟିକେ କୁହ କଣ କଣ ଜାଣିଚ ସେ ବିଷୟରେ? ହଁ।
ଅ ଚ୍ଛା ଆ ଆମର ମାନେ ସେମତି ଆମର ସବୁ ଆମର ଯେହେତୁ ଗୋଟେ ଆମର ଗୋଟେ ବଜାର ଏରିଆରେ ରହୁଚୁ ତ
ହୁଁ ହୁଁ ସେ ଯୋଉ ବଳଦ ପୂଜା କହିଲନି କି ବଳଦ ପୂଜା ଅ, ସଜା ସ ଜି ହୁଏ ସେଇଟା ମୁଁ କେବେବି ଦେଖିନି। ସେଇଟା ଟିକେ କୁହ।
ସେଇଠା ନା ସେଦିନ କଣ କରିବି ନା ଯୋଉ ବଳନ୍ଦଙ୍କୁ ସକାଳୁ ମାନେ ତାଙ୍କୁ ପୁରା ମାନେ ଗାଧେଇ ସାରିବେ, ଗାଧେଇ ସାରିକି ମାନେ ତାଙ୍କର ତାଙ୍କୁ ଯୋଉ ମାନେ ସେଦିନ ଭଲ ଖାଦ୍ୟ ଦେବେ, ଦେ-ଠାକୁରଙ୍କ ଯୋଉ ପ୍ରସାଦ ହେଇଥାଏ ଖେଚୁଡି ଭୋଗ ପ୍ରସାଦ ଦେବେ ତାଙ୍କୁ ତା କୁ-ପୂଜୁ ପୂଜା କରିବେ ଯାହାହେଲେ ସେ ଆମର ଗୋମାତା ନା। ତାଙ୍କୁ ପୂଜା କରିକି ଉଁ, ତାପରେ ସମସ୍ତେ ଭୋଗ ଲଗେଇବେ ବି ସେଇଠି, ତାପରେ ତାଙ୍କର ମାନେ ଯିଏ ତାଙ୍କୁ ମାନେ ପାଳିଥିବ ସେଇ ଯୋଉ ବଳଦ ଙ୍କୁ ସେ କଣ କରିବେ ନା ତାଙ୍କୁ ମାନେ ଭଲ ଭାବରେ ପୁରା ସଜାଡିବେ ସଜାଡିକି କିଛି ବାନ୍ଧିବେନି ତାଙ୍କୁ ସେ ତ ପୁରା ମାନେ କଥା ମାନୁଥୁବ ନା ଯେ ତାପରେ ବି ଏଇଟା ଯେତେବେଳେ ମାଙ୍କର ପର୍ବ ସେ ବି ଗୋମାତା ହେଲେ ବି ସେ ବି ଜାଣିଚନ୍ତି ଯେ ଆଜି ମୋର ଗୋଟେ ପର୍ବ, ମୁଁ ଆଜି ଲୋକମାନେ ମ ତ ଦେଖିବେ ପୁରା ଗହଳି ହେଇକି। ଭିଡ ଲାଗିକି ସମସ୍ତେ ଦେଖିବେ, ତେଣୁ କରି ତାକୁ ସଜେ ନାଇଁ ନାଇଁ ଉଁ ସେ ସେମିତି ଯିବେ ଖାଲି ତାଙ୍କ ସହିତ ତାଙ୍କ ସାହୁକାର ଯୋଉ କୁହନ୍ତି ମାନେ ଯିଏ ପାଳି ଥାନ୍ତି ଏ ତାଙ୍କ ସହିତ ଯିବେ। ସେ ବଳ ଦ -ଏମିତି ଯିବେ ମାନେ ଠିଆ ହେଇକି ସମସ୍ତେ ଦେଖିବେ, ତାଙ୍କ ପାଖରୁ ଯାଇକି ବି ସିନ୍ଦୁର ଲଗେଇଥିବେ ସିନ୍ଦୁର ଆଣିକି ବି ଯିଏ ମାନେ ଲଗେଇବା କଥା ଲଗେଇବେ, ଏମିତି ଦେଖି ଫଟୋ ଉଠେଇକି ବହୁତ ବହୁତ ଭଲ ତ ହୁଏ, ତୋମେ ଯଦି ଏଥର ଆସନ୍ତ ଦେଖିକି ଯାଆନ୍ତୁ ଆମ ଆଡେ କେମିତି ବଳଦ ପୂଜା ହଉଚି, ତାପରେ ଦଶହରା ରାବଣ ପୋଡି ସବୁ ଦେଖି ଯାଆନ ତାପରେ ମାଆଙ୍କର ଯେତିକି ଦିନି ବି ପୂଜା ହୁଏ ଆମ ଗାଁରେ ଆଉ ସାହିରେ ଟୋଟାଲ ଆଇଁଷ ବି ମାନେ ମାଛ ମାଂସ ଏଟା କାହା ଘରେ ବି କରାହୁୁଏନି, ସବୁଦିନ ନିରାମିଷ ଖାଦ୍ୟ ହୁଏ ଆଉ ସମସ୍ତ ମାନେ ସମସ୍ତେ ଯେହେତୁ ଆମେ ପଇସା ଆଦାୟ କରିକି ପୂଜା କରୁଛୁ ଆଉ ସମସ୍ତେ ସବୁଦିନ ଯାଇକି ସେଠି ମାଆଙ୍କର ଦର୍ଶନ କରୁ ଆଉ ଆମର ପ୍ରତ୍ୟେକ ଦିନ ସଞ୍ଜରେ ଯୋଉ ସନ୍ଧ୍ୟା ଟାଇମରେ ପ୍ରତ୍ୟେକ ଦିନ ଆମର। ହୁଏ ସେ ଭଜନ ସନ୍ଧ୍ୟା ଦିନେ ହବ ଯଦି ମାନେ ତାପରେ ସେଠିକି ବି ଡାକନ୍ତି ଯୋଉମାନେ ଆମର ଗୀତିକାର ଅଛନ୍ତି ତାଙ୍କ ମାନଙ୍କୁ ବି ଡାକନ୍ତିଇଇ ଆଉ, ତାପରେ ଯୋଉଦିନ ନାଚ ଗୀତ ବି ଦିନ ଗୋଟେ ଦିନ ନାଚ ଗୀତ ହବ, ଆଉ ସେ ଆଉ ଗୋଟେ ଦିନ ଭଜନ ଗୀ ଭଜନ ହବ ଆଉ। ଗୀତ ଗାଇବେ, ଏମିତି ଆମର ସବୁଦିନ ପ୍ରତ୍ୟେକ ଦିନ ଯୋଉ ମେଲୋଡି କୁହନ୍ତି ସେଇଭଳିଆ ହୁଏ। ତାପରେ ଏମିତି ସରିଲା ପରେ ତାପରେ ଭସ୍ ଭସାଣି ବି ଆମର ସରିଯାଏ, ଯୋଉ ଦଶମୀ ଦିନ ଯୋଉ ବିଜୟା ଦଶମୀ, ସେଦିନ ବି ଛୋଟ ଛୁଆଙ୍କୁ ବି ରାମ ଲକ୍ଷ୍ମଣ ସୀତା କରିଥିବେ ସେମାନେ ଗୋଟେ ତୀର ଧରିି ମାରିବେ ଯେ, ସେଇଥିରେ ଯାଇକି ସେମାନେ ସେ ରାବଣଠି ଯେମିତି ବାଜିବ ନିଆଁ ଲାଗିଲାଠୁ ହେଠୁ ଧୀରେ ଧୀରେ ତା ମାନେ ତା ଭିତର ତ ସମ୍ପୂର୍ଣ୍ଣ ବାଣରେ ସଜାଇଥିବେ। ଯେହେତୁ ଲୋକମାନେ ଦେଖିବେ ଏଇଟା ରା ରାବଣ ପୋଡି ନା, କେମିତି ରାବଣ ଯୋଉ ରାମ ରାବଣକୁ ବଦ୍ଧ କରିଥିଲେ। ଆମେ ତ ଶୁଣିଥିଲେ କେବେ ଦେଖ୍ ନା ସେଇଟା ମାନେ ଏମିତ୍ ଗୋଟେ ଦୃଶ୍ ଆକାରରେ ଆମକୁ ସେମାନେ ଦେଖଉଛନ୍ତି, ସେଇଟା ଦେଖିବା ପାଇଁ ବହୁତ ମଜା ଲାଗିଥାଏ। ଆଉ ଆମେ ତ ଆମେ ସବୁ ବର୍ଷ ଆମ ଘର ପରିବାର ସମସ୍ତେ ଯାଇକି ଦେଖିକି ଆସୁ।
ଯାହା ହଉ ତମର ପୁରା ବଢିଆ, ତମେ ଏଇଟା ଗୋଟେ ମାନେ ଏଟା ଆମେ ଟିଭିରେ ଦେଖିଛୁ ନା ସେ ବଳଦ ସଜା ସେ ରାବଣ ପୋଡି ବଳଦଙ୍କ ଯୋଉ ତାଙ୍କ ଶିଙ୍ଗରେ ନା କୋଉଠି ଗୋଟେ କଣ ଘୁଙ୍ଗୁର ବାନ୍ଧନ୍ତି? ଏ ନା। କି ବେକରେ ବୋଧେ, ବଢିଆ ଦେଖାଯାଏ ମୁଁ ଖାଲି ଏଟା ଦେଖିଛି।
ବାନ୍ଧିବେ ଫେଣି ତାକୁ ସେ ଶିଙ୍ଗରେ ବି ବାନ୍ଧିବେ। ବହୁତ ଭଲ ଭାବରେ ବଳଦକୁ ସଜେଇଥାନ୍ତି।
ହୁଁ, ହଁ ସେଇଟା ଖାଲି ମୋବାଇଲରେ ଟିଭିରେ ଆମେ ଯାହା ଦେଖିଛୁ। ଅଅ ଡାଇରେକ୍ଟ ଦେଖିନୁ ମାନେ ଆ ଆମର ନାହିଁ ନା। ଜାଣିନୁ ସେ ବିଷୟରେ, ଆଉ ସେଟା ଗୋଟେ ଭଲ ଲାଗିଲା ଆଉ ଗୋ ସେ ଯୋଉ ରାବଣ ପୋଡି କହିଲ, ଆମ ଗାଁଆରେ ରାବଣ ପୋଡି ବି ହୁଏନି।
ଓହୋଃ।
ଦଶହରା ତ ହୁଏନି ଆଉ।
ହ ହଉ, ସମୁ ସବୁଠି ତମ ଘର ତମ ଗାଁଆରେ ନହେଲେ ତମ ଗାଁଆଠୁ କିଛି ବି ଦୂରରେ ହଉଥିବ।
ହଁ ଦୂରରେ ହଉଥିବ ଏମତି ମାନେ ଛୋଟ ଗାଁ ରେ ହଉଛି ଗୋଟେ ଦିଟା ମୂୃତ୍ତି ହୁଏ ସେଥିପାଇଁ ସେ କେହି ଯାଆନ୍ତିନି ଆମ ଗାଁରେ କଣ ଆମର ଓହୋ ଆମର ଗଜଲ ଲକ୍ଷ୍ମୀ ପୂଜା ଯୋଉଠି ହୁଏ ନା ବଡ଼ ଗାଁ। ମୋ ପନ୍ଦର କୋଡିଏ ଟା ମୂର୍ତ୍ତି ତିଆରି ହୁଏ। ସବୁ ସାହିରେ ଦିଇଟା ଲେଖା ସେ ସେଥିଲାଗି ସେଟା ବିଷୟରେ ଆମେ ଜାଣିଛୁ। କିନ୍ତୁ ସେଇ ଦଶହରା ବିଷୟରେ ପୁଣି ଯାହା ଦେଖିବା କଥା ଆଉ ଥରେ କଟକ ଯାଇଥିଲି ଥରେ ଦଶ ସରା ଦେଖିବା ପାଇଁ ଏ ଯୋଉ କଟକରେ ଯୋଉ ଚାନ୍ଦି ମେଢ କରନ୍ତିନି ନା ଚା ସିଙ୍ଗଡ଼ା ବଢିଆ ହେଇଥିଲା ସେଇଟା ଗୋଟେ ଥର ଦେଖିଥିଲି କଟକ ଦହିବରା ଆଉ ସେ ଯୋଉ ଦଶହରା ଟାଇମ ରେ ଯାଇଥିଲୁ ଯେ ପୁରା ଜାମ ଥିଲା ବଜାର।
ହଉଁ।
ଦହିବରା ହେରିକା ଖାଇଲୁ ସେଇ ଚାନ୍ଦି ମୂର୍ତ୍ତି ଯେତକ ସବୁ ହେଇଥିଲା। ବୁଲି ବୁଲିକା ଦେଖିଲୁ। ବଢିଆ ଲାଗିଲା ବହୁତ ଗୁଡାଏ ମୂର୍ତ୍ତି ହେଇଥିଲା ବହୁତ ବଡ ବଡ ମୂର୍ତ୍ତି ସେଇଟା ଥରେ ଖାଲି ଯାହା ଦେଖିଥିଲି ଦୁୁ ଦୁର୍ଗା ପୂଜା।
ଆଛା।
ହଉ ତାହେଲେ ସାଙ୍ଗ ତମେ କଣ କର ମୁଁ ରହୁଛି ମୁଁ ପଛେ ଟିକେ ଫୋନ କରିବି।
ହଉ ହଉ ଠିକ।